ହାଲୋ ହାଲୋ। ଆବାଜ ଆସୁଛି।
ଅଁ ହଁ ଆସୁଚି।
ହୁଁ କଣ କରୁଚ।
ମୁଁ କିଛି ନାଇଁ ଏଠି ବସିଥିଲି ଆଉ।
ଆଉ। ଖାଇଥିଲେ କଣ।
ତମେ କଣ କରୁଚ?
ମୁଁ କିଛି ନାହିଁ ଜଷ୍ଟ ଏଇ ଟିକେ ବସିଥିଲି।
ଆଛା ଆଛା।
ଆଉ କୁହ କଣ ଖାଇଥିଲ?
ଖାଇଥିଲି ଆଜି ଚିକେନ୍ ହେଇଥିଲା। ଆ ତମେ ଚି ଚିକେନ୍ ଆଉ ସାଲାଡ଼ ଚିକେନ ସହିତ ମୁଁ ଆଉ କିଛି ଖାଏନି ସାଇଡ଼ରେ। କିଛି ବି ଆଇଁଷ ସହିତ।
ଏଟା ଭଲ ଲାଗେ ନା ଭେଜ୍ ଟା ଅଧିକ ଭଲ ଲାଗେ।
ଅଁ ମୁଁ ଚାରି ବର୍ଷ ଭେଜ ହେଇକି ହିଁ ଏଇ ସ୍ ସପ୍ତାହେ ଦି ସପ୍ତାହେ ହେଲାଣି ନନଭେଜ ଖାଉଚି। ଭଲ ଲାଗେ କିନ୍ତୁ ନନଭେଜ ହା ହା
ହଁ ନନଭେଜ ଟା ତ ସମସ୍ତଙ୍କୁ ଭଲ ଲାଗେ। ପରିବାରେ ଆରା ଖୁଆବାକୁ ଭଲ ଲାଗେ ଯେ
ସେଇଆ କି ଗୋ ଖାଇବ ଏ ମୁ ହଁ ମୁଁ ଛାଡି ଦେଇଥିଲି କଣ ପାଇଁ ନା ବାସ୍ ଏମିତି କିଛି ଗୋଟେ ରିଜନ ରୁ ଛାଡି ଦେଇଥିଲି କିଛି ରିଜନ ନାହିଁ ବାସ୍ ମତେ ଏମିତି ଇଚ୍ଛା ହେଲାନି ଖାଇବାକୁ ସେଥିପାଇଁ ମୁଁ ଛା ଦେଇଥିଲି। ଏଇ ସପ୍ତାହେ ଦି ସପ୍ତାହ ହେଲାଣି ଖାଉଚି ଆଉ।
ଆଁ ଫିରବି ଆ ନନ ଭେଜ ଟା ବି ମଝେରେ ମଝରେ ଛାଡ଼ିଆ କଥା।
ହୁଁ ହୁଁ କିନ୍ତୁ ମୁଁ ଛାଡିଲି ଇ ମୋ ଭିତରେ କିଛି ଚେଞ୍ଜେସ୍ ଆସିଲାନି। ମୁଁ ମୁଁ ମୁଁ ଅଧିକ ମୋଟା ହେଇଗଲି। ମୁ ପତଳା ହବାକୁ ଛାଡିଥିଲି। ଆ ହାଁ
ମାନେ ସେମତି ଖାଇଆ କମେଇଦେଲେ କି
ମୁଁ ଆକ୍ଚୁଆଲି ନା ମୁଁ ବହୁତ ଖାଏ। ମାନେ କଣ? ମତେ ଖାଇବାକୁ ହିଁ ଭଲ ଲାଗେ। ତ ଅଛନ୍ତି ଲୋକମାନେ ବଞ୍ଚିବାକୁ ଖାଆନ୍ତି, ମୁଁ ପୁ ଖାଇଆକୁ ହିଁ ବଞ୍ଚେ।
ନାଇଁ କଥାଟା, ନାଇଁ ନାଇଁ ଶୁଣ ଶୁଣ। କଥାଟା ସିଠି ନୁହେଁ ମେନ୍ ଜିନିଷ ଯୋଉମାନେ ଜିମ୍ ବି ଯାଉଛନ୍ତି, ଯୋଉମାନେ ବଡ଼ି ବି ବନେଇଛନ୍ତି, ସେମାନେ ବି ବହୁତ ଖାଉଛନ୍ତି। ଜିନିଷ ଏୟା ଏଇଟା ତମକୁ ଯଦି ଫିଟନେସ୍ ଯଦି ଠିକ୍ କରିଆର ଅଛି, ତାହେଲେ ତମକୁ ଖାଇଲ ମାନେ ଖାଲି ଖାଇଆ କମେଇଲେ ହବନି। ମୁଁ ବି ଏକ୍ସସାଇଜ଼ ବଗେରା ସବୁ କରିଆକୁ ପଡିବ। ବୁଝୁ
ସେଇ ଜିନିଷଟା ତ କରିପାରୁନି, ସେଥିପାଇଁ ଖାଇଆ କମେଇ ଦେଇଥେଲି।
କାଇଁକି ପାର୍କ ତ ଯାଉଚ
ପାର୍କ ଥୋଡି ଚାଲିଆକୁ ଯାଉଛି। ଏମତି ବୁଲିବାକୁ ଫ୍ରେଶ ଫ୍ରେଶ ହବାକୁ ଯାଏ। ହଁ, ହିଁ ହିଁ।
ମାନେ କି କଣ ପାର୍କ କଣ ଚାଲିଚି ଯେ ଯଉ ମାନେ ଘର ବର ଚାଲିଚାଲି ଯାଅ ନା?
ହଁ ମାନେ କେତେ ବାଟ ବହୁତ କମ ବାଟ। ଏ ତେବି ଜ ଝରଡା ସାହି ଜାଣିଚ?
ହଁ ନାଇ ମାନେ ମୁଁ ଏ ତ ଯାଣିନି।
ଆଉ ସେ ବଡ ବଡ ଗାଁ? ସେଇ ପଛ ପଟ ଟା, ମାନେ ସିଏ ତା ଅପୋଜିଟ ରେ ପଡିବ ତ ସେଉ ବହୁତ ଅଳ୍ପ ବାଟ ଏତେ ବେଶୀ ବି ବାଟ ନୁହଁ ଏତେ କମ ମୁଁ ସବୁବେଳେ ଯାଉନି ଆଗରୁ ଯାଉଥିଲି ଡେଲି ମୋର ଆଉ ରୁପାଲି ର ବହୁତ ବୁଲୁ ବାକି ଏବେ ଆଉ ଯାଉନି ବେଶୀ ବ ବେୟାର ଯାଉଛି କେତେବେଳେ କାମ ଥିଲେ।
ହଁ ସେଇଟା ବି ହୁଏ ଯୋଉ ଜାଗା ମାନେ କି ଅଧିକା ପାଖରେ ବୁଲି ବୁଲିକା ଲାଷ୍ଟ କୁ ବୋର ହେଇଯାଏ ଲାଷ୍ଟ କୁ ଯିବାକୁ ଇଚ୍ଛା ହବନି।
ହଁ ମୁଁ ଲିଙ୍ଗରାଜ ସେମିତି ଲିଙ୍ଗରାଜ ମନ୍ଦିର ମତେ ଲିଙ୍ଗରାଜ ମନ୍ଦିର ଯିବାକୁ ବହୁତ ଇଚ୍ଛା ହଉଚି ବାକି ଯାଇପାରୁନି, ପାଖରେ ତ ଯିବା ଆଉ ଯିବା ଆଉ ମତେ ଏଇ ସନ୍ଧ୍ୟା ବଳେ ଯିବାକୁ ଇଚ୍ଛା ହଉଚି। ସେଠି କଣ ମ୍ୟୁଜିକ ଶୋ ହଉଚି ନା?
ହଁ ମ୍ୟୁଜିକ ଶୋ ବାକି ବହୁତ ବହୁତ କିଛି ହଉଛି ମାନେ ଏବେ ତ ଟାଇମ ବି ଷ୍ଟାର୍ଟ ହେଇଯିବ ମାଙ୍କର ଟାଇମ ମାଙ୍କର ଟାଇମ ଷ୍ଟାର୍ଟ ହେଲେ ପୁଣି ହଁ ସେତେବେଳେ ପ୍ରୋଗ୍ରାମ ହୁଏ ଛି
ହଁ ମୁଁ କେବେଠୁ ବାହାରିଲିଣି ଯିବି ଯିବି ଯିବି ବାକି ଯୋଉ ଖରା ଯୋଉ ଭଳିଆ ହଉଛି ମୁଁ ବାହାରିପାରୁନି ଘରୁ
ଆଚ୍ଛା ଆଚ୍ଛା ମୁଁ ଖରା ତ ଖରା ତ ବହୁତ ମାନେ ହ ହଉଛି।
ବହୁତ ହଁ ବର୍ଷା ଟା ଭଲ ଲାଗୁଛି ବାକି ସବୁବେଳେ ଟିକେ ଟିକେ ହେଲେ ଭଲ ଲାଗନ୍ତା।
ଆ ସେ ହଁ ସେଇଟା ତ ମାନେ ବର୍ଷା ହଉଛି ଠିକ ଅଛି ପବନ ହଉଛି ସେ ଯାଇ ହଉନି ମାନେ ରୋଡ ରେ ମଝି ମଝି କେବେ ଯାଇଥିବେ କାମ ରେ ଫେରିଲା ବେଳକୁ ଏମିତିରେ ପବନ ହବ ଚାଲିବା ମୁସ୍କିଲ
ଆଚ୍ଛା ଆଚ୍ଛା ହଁ ପବନ ହେଲେ ବହୁତ ସାରା ପବନ ହଉଛି। ବାତ୍ୟା ହେଲା ଭଳିଆ ଏଇ କିି ପୂର୍ବ ବର୍ଷା ରେ ହିଁ ଏମିତି ହେଇଥିଲା ପୁରା ବାତ୍ୟା ହେଲା ଭଳିଆ
ହଁ ସେତେବେଳେ ଗଛ ବି ଭାଙ୍ଗି ଯାଇଥିଲା ବହୁତ ଏପଟେ
ହଁ ଫିର ବି ମାନେ ପାର୍କ ମାନେ ବୁଲିବା ମାନେ କଣ ଟା ଭଲ ଲାଗିବ ନା ଖାଲି କଣ ଚାଲିବାକୁ ନା
ନା ଚାଲିବାକୁ ନୁହ ମୁଁ ଯେତେବେଳେ ପାର୍କ ଯାଏ ରୁପାଲି ଆସେ ଗସିପ ଶ
ଆଚ୍ଛା ଆଚ୍ଛା
ହୁଁ
ଖାଇବାରେ ଯଉଠୁ ହେଲେ ସେଇଠୁ ବସିବ।
ହଁ
ଆଚ୍ଛା ଆଚ୍ଛା ମୋର ବି ସେଇ ଟାଇପ ର ମୁଁ ତ ଯା ନର୍ମାଲି ଯାଏ ମନ୍ଦିରକୁ ଟିକେ ବସେ ମନ୍ଦିରକୁ ଟିକେ ବୁଲେ ତାପରେ ଯାହା ହେବା କଥା ଏମତି ବି ଯଦି ଚାଲିବାକୁ ଯଦି ଇଚ୍ଛା ହବ ଯିବି ନହେଲେ ନାଇଁ ବସିିଥିବି।
ନା ମୋତେ ଚାଲି ମୋତେ କିଛି କାମ କରିବାକୁ ଜମା ପସନ୍ଦ ନୁହଁ ସେ କିଛି ବି କାମ ହଉ ମୋତେ ଚାଲବା ହଉ କି ଜିମ ହଉ କିଛି ପସନ୍ଦ ନୁହଁ।
ଏବେ ଯାଇଛି। ଫିର ବି ହବି ଏରିଆ କଣ ଅଛି
ମୁଁ ପେଣ୍ଟିଙ୍ଗ କରେ
ଆଛା ପେଣ୍ଟିଙ୍ଗ ତ ମୁଁ ବି କରେ ହୁଁ
ରେ ପଟ୍ଟଚିତ୍ର ଟ୍ରେଡିସନାଲ ପେଣ୍ଟିଂ
ଆଛା ଆଚ୍ଛା ମୁ ଏଇ ନର୍ମାଲି ପୋର୍ଟ୍ରଡ ଯାଏଁ ଯାଏ ବନେଇବା କଥା ଆମେ ମାନେ ମାନେ ହବି ମାନେ ଏମତିକା ନେଇକି ଆ ଆଗରୁ ବନଉଥିଲି ତାପରେ ଘରେ ଦାବ ଯେମିତି କହିଲେ କି ନାଇଁ ଏଗୁଡା ସବୁ ବନ୍ଦ କରଦେବେ
ହଁ ବାସ ଘର ଲୋକଙ୍କ ପାଇଁ ହିଁ ମୁଁ କରୁନି ନହେଲେ ମୁଁ ଲାଷ୍ଟ ଟାଇମ ପାଇ ଥିଲି ମୋର ଫୋର୍ଥ ଇଣ୍ଟନାସ ଆୱାର୍ଡ଼ ପାଇଥିଲି ମୋର ପଟ୍ଟଚିତ୍ରରେ
ଆଚ୍ଛା ଆଚ୍ଛା
ହଁ ଭଲ କହିଲେ ପଢାରେ କାଇଁନା ପଟ୍ଟ ଚିତ୍ର ଗୁଡାକ ବହୁତ ଟେକିଂ ନା ଡାଇରେକ୍ଟ ବ୍ରସ ଶୁଏ ତ ସେଥିପାଇଁ ଟିକେ ବେଶୀ ଟାଇମ ଟେକିଂ ତ ଭଲ ଲୋକ ମ ଗଲେ କି କରନା ନା ତ ମୁଁ ଆଉ ଏବେ କରୁନି ହଁ
ହଁ ସେଇଟା ତ ହୁଏ
ହୁଁ
କମ ଦଷ ଟାଇମ ବି ତ ପାଉନି ଆଜ୍ଞା
ତମେ ବି କଣ ପଢୁଛ
ହଁ ନାଇଁ କିଛି ପଡୁନି ପଢା ତ ସରିଯାଇଛି ପ୍ଲସ ଟୁ ସରିକି ଯା ଏମିତି ବିଜନେସ ଉପରେ ଯାହା ଚାଲିଛି ଟିକେ ବର୍ଷା ହେଲାଣି ସରିଲାଣି ହୁଁ ଭାଇ ତ ହଁ ମାନେ ଫାମିଲି ଚା ତାକୁ ଆଗକୁ ବଢ଼ିବା
ଓ ତମର କଣ ଫାମିଲି ବିଯିନେସ
ଆମେ ହଉଛି ବଣିଆ
ଆଚ୍ଛା ଆଚ୍ଛା ମାନେ ତମର ସୁନ୍ ସୁନା ଦୋକାନ ଅଛି ଓ ବହୁତ ପଇସା ହେଇଥିବ
ହଁ ତ କେତରେ କାକୁଟ ବୁରିଆଞ୍ଚ
ହଁ ହଁ
ହଁ ସେଇଟା ହଉଛି ଆମ ଗାଁ
ଜଗତସିଂହପୁର ଜାଣିଛ ସେଠି ଆମ ଗାଁ ହଁ ମାନେ ସେଟା ବହୁସ ପାଖ ପାଖ ନା କାକଟପୁର ଆଉ ଜଗତସିଂହ ଉପର ହୁଁ ସେଇଠି ଆମ ଗାଁ ଆ ଯ କାକଟପୁର ମୁଁ ଅ କୋଉଠି ସେ ଯୋଉ ମାଙ୍କ ମନ୍ଦିର ପାଖରେ
ହୁଁ- ହୁଁ ମଙ୍ଗଳା ମା ତାଙ୍କ ଠାରୁ ଜଷ୍ଟ ଦି କିଲୋମିଟର ଦୂରରେ
ଉଁଚ୍ଛା ଆଚ୍ଛା ମୁଁ ଯାଇଥିଲି ଥରେ ସେଠିକି ଏ ମାନେ ଆମ ଘର ପାଖରେ ଯେ ବାକି ମୁଁ ବେଶୀ ଟାଇମ୍ ଯାଇପାରେନି କାହିଁକ ନା ମୁଁ ବେଶୀ ଗାଁକୁ ଯାଏନି ନା ଜ ତଳେ ଯାଇ ଟିକେ ବୁଲାବୁଲି କରେ ଆଉ
ଆଛା
ଉଁ ନାଉ କା ଜାଣିଚ?
ଆଁ ନାଇଁ ଠିକ୍ ସେ ଜାନିନି
ହଁ ଜାଣିନଥିବ ହଁ ସ୍ ସେଇଟା ସେଇଠି ଆମ ଘର ମାନେ ଆମ ଗାଁ ଯୋଉଟା
ଆଚ୍ଛା ଆଚ୍ଛା ଆ ଫେର୍ ବି ମୁ ତ ଏବେ ଏଇ ତିନି ବର୍ଷ ନାଇଁ ସାଢେ ତିନି ବର୍ଷ ଚାରି ବର୍ଷ ଭଳିଆ ହେଲା ଏଇ ଭୁବନେଶର ଆଇଲି ବାକି ଗାଁରେ ରହୁଥିଲି।
ଆଚ୍ଛା ଆଚ୍ଛା ଏଠି କିଏ ବାବା ମାମା ରୁହନ୍ତି ନା ମାନେ କାକୁରିଲେଟିପକ ପାଖରୁ ଗାଁରେ ତାହେଲେ କା ପାଖେ ରହୁଥ୍
ଗାଁ ରେ ହଁ ଜେଜେବାପା ଜେଜେମା ଯାହା ମାନେ ଆଉ ଦାଦା ଖୁଡି ଏମାନେ ଏତେ ସବୁ ହୁଁ ବାକି ଅ କଣ ମାନେ ବାବା ମା ତ ରହୁଛନ୍ତି ଏଠି ଆଠ ବର୍ଷ ର ସାତ ବର୍ଷ ହେଲା ମୁଁ ଜନ୍ମୁରୁ ବନେ ଅଁ ଉଁ ତିନି ମା ତିନି ବର୍ଷ ରହିଥିଲି ତାପରେ ମୁଁ ମୋ କ୍ୟାର ଫେନା ଦେଖି ନଥିଲି
ଜେଲୋ
ନାଇଁ ଗାଁ କଣ ନଥିଲି ଗାଁ ରେ ବି ରହୁଥିଲୁ ବାକି ବାବା ମାଙ୍କୁ ମାନେ ବାବା ମା ଘର ଛାଡିକି ପଳେଇ ଆସିଲେ।
ଆଛା ଆଛା
ଏଇୟା ବୁଝିପାରୁଥିବୁ ଅ ଅ
ଓହୋ ଓ ହଁ ହଁ ହଁ ହଁ ହଁ
ଅ ହଁ
ହୁଁ
ମାନେ ବହୁତ କମ ଏଇଥିରେ ବାବା ମାମା ବହୁତ କମ୍ ଏଜ୍ ରେ ବି ସବୁବେଳେ ବୁଝିପାରୁଥିବୁ
ହଁ ପଳେଇ ଆସିଥିଲେ ଭୁବନେଶ୍ଵର
ହଁ
ଆଚ୍ଛା ତମକୁ କରିନଥିଲେ କଣ ପାଇଁ
ନାଇଁ ଆଣି ନଥିଲେ ନୁହଁ ଆମେ ଯେତେବେଳେ ମାନେ ଆମେ ଯେତେବେଳେ ହେଲୁ ସେତେବେଳ କୁ ବାବା ମାମା ସ୍କୁଲ ଠିକ୍ ବାବା ମାମା କାମ କରିଥିଲେ ଦିଲ୍ଲୀରେ ଦିଲ୍ଲୀରେ ତାପ ଏଠିକି ଆଇଲେ ଏଠିକି ଆସିିକି ଗାଁକୁ ଗଲେ ତାପରେ ଉଁ ପଳାଇଲେ ଏଠିକି ଆଉ
ହୁଁ ନା ତମେ ଗୋଟା ହେଇ କିଣିଛ ସେଥିପାଇଁ ତମକୁ ଆଣିନଥିଲେ
ନାଇ ମାମା ମାମା ବି ସେମିତି କି ମୁଁ ମୁଁ ଯଦି ଗୋଟାଏ ଯଦି ଗୋଟାଏ ହେଇଥାନ୍ତି। ଭାଇ ବି
ଓ ହୋ ତମେ ଟ୍ୱିନସ୍ ଟ୍ବିନସ୍ ମାନେ କେତେ ସୁନ୍ଦର ସୁନ୍ଦର ରହନ୍ତି।
ହଁ ବାକି ଟ୍ବିନସ୍ ମାନଙ୍କ ଭିତରେ ତମେ ଗୋଟେ ଜିନିଷ ଜାଣିଥିବ ସାନ ପୁଅ ଟିକେ ଗେଲ୍ଲା ହୁଏ ବଡ ପୁଅ ଟିକେ
ହଁ ସେଟା ସବୁ ଘରେ ହୁଏ। ଆଚ୍ଛା ଆଚ୍ଛା ପୁଣି ଏମିତି ସମସ୍ତ ଘରେ କହିବା କଥା ବଡ଼ରୁ ଯିଏ
ନା ନା ନାଇଁ ଚିକଣିଆ ଲୋକ କଣ ହେଇଛି ନା ମୋ ଭାଇଟା ଟିକେ ହଁ ଇମୋସନାଲି ଟିକେ କମଜୋର ମାନେଁ ସେ ଟିକେ ଟିକେ ଟିକେ କଥା ଟିକେ ସିରିୟସ୍ ନେଇଯାଏ ଟିକେ ଇମୋସନାଲ ହେଇଯାଏ।
ଆଚ୍ଛା ଆଚ୍ଛା ସିଏ ସାନ ନା ସେ ବଡ ଆଚ୍ଛା ଆଚ୍ଛା ଆଚ୍ଛା ହୁଁ ସେଥିପାଇଁ ତାଙ୍କୁ ତାଙ୍କୁ ସମସ୍ତେ ପ୍ରାୟୋରିଟି ଦିଅନ୍ତି।
ନା ନା ପ୍ରାୟୋରିଟି ନାହିଁ କାମ କରିବ ତ ପ୍ରାୟୋରିଟି ମ ମତେ ଯାହାକୁ ଯଦି କିଛି ଯଦି କାମ କରୁଚି ନାଇଁ ଆସେ ବୋ କରିଦେ। ବାକି ହଁ ବାକି ସିଏ ଏବେ ଡି ଫାର୍ମା ପଢ଼ିବା ପାଇଁ ଯିବେ। ମୁଁ ଏ ଏବେ ଟିଏ ମଝିଆ ପି ଯିଏ ସମ୍ଭାଳିବ ଆକୁ ସମ୍ଭାଳୁ।
ସେ ଡି ଫର୍ମା ପଢ଼ିବେ ନାଁ ଓ ସେ ତମଠୁ ଏଇଥର ସେ ଡିଫାର୍ମା ମା ଓହ ଡିପ୍ଲୋମା
ନାଁ ନାଁ ଡିପ୍ଲମା ଉଁ ଡି ଫାର୍ମା ଡି ଫାର୍ମା ଯୋଉ ମାନେ ମେଡି଼କଲ ଉପରେ
ଆଚ୍ଛା ଆଚ୍ଛା ବଢ଼ିଆ ବ ଢ଼ିଆ। ତମ ବାବା ମାମା କଣ ଯୋଉ ହଉ ତମର ସ୍ ସୁନା ଦୋକାନ ପରା ହୁଁ।
ହୁଁ ବାଇଗା ମାମା ବ୍ୟୁଟି ପାର୍ଲର ହରିକା ଚଲାଏ।
ହୁଁ।
ହୁଁ। ମାନେ ବ୍ୟୁଟିପାର୍ଲର ମାନେ ଚ ଥିଲା ମାନେ ଏବେ ତ ତାଙ୍କ ଫ୍ରେଣ୍ଡଙ୍କ ଇଏରୁ କରୁଚନ୍ତି ଆଗୁରୁ ଥିଲା। ମାମା ସେଇଟା ଛାଡ଼ିଲା ଏଇଥିପାଇଁ କି ଆମେମାନେ ପଳେଇ ଆସିଲୁ ନାଁ। ସୋ ଆମମାନଙ୍କର ଦେଖିବା ପାଇଁ ମାନେ ଆମମାନାନଙ୍କୁ ମାନେ ଖାଇବା ପିଇବା ସବୁ ଏଇଗୁରା ସବୁ ବୁଝା ବୁଝି କରିବା ପାଇଁ ସେଟା ବନ୍ଦ କରିଦେଇକି ତାଙ୍କ ସାଙ୍ଗମାନେ କରୁଚନ୍ତି ସେଠିକି ବେଳେ ବଳେ ଯାଆନ୍ତି। ହୁଁ ଓକେ ଓକେ ତମେ ଏପଟୁ କାଟ। ହଉ।